ହଁ ହଁ ଲା
ଶୁବିଲା ହଁ ଶୁବେ କଣ କରିବି ଖାଇସାଇଲିଣି ଏଗାରଟା ବାଜିବ ଏଇଟା ତ ଶୋଇବା ଟାଇମି।
ଏଇନାକେ ସେ କରରେ ଘର ବନେଇ ଗାଡି ସାଉଣ୍ଡୁ ଡେଲି ଶୁବି ଶୁଣିବାକୁ ପଡୁଚି। ମୁଁ ଯେତେବେଳେ ମାନେ ଗାଡି ସାାଉଣ୍ଡୁ, ଏବେ ଆଉ ଏତେ କିଛି ଲାଗୁନି। ଫାଷ୍ଟ ଫାଷ୍ଟ ମତେ ଖାଲି ମୋ କାନରେ ଖାଲି ଗୁଞ୍ଜରିତ ହଉଥିଲା ଗା
ଯେତେ। ବେଳେ ନୂଆ ଜାଗାକୁ ଯିବ, ଅଭ୍ୟାସ ନଥିବ। କେମିତି ଚଳିବ କଣ କରିବ? ମାନେ, କେମିତି ସବୁ ତମେ ମ୍ୟାନେଜ୍ କରୁଥିଲ?
ମ୍ୟାନେଜେ ତ କରିବାକୁ ପଡିବ ଆଉ, କଣ କରିବା? ସବୁ ନୂଆ ନୂଆ ଲାଗେ ହଁ ମତେ ପ୍ରଥମେ ଭାଷା ଗୁଡା ଟିକେ ଅଲଗା ଲାଗେ। ହଁ, ଠିକ୍ ରେ ବୁଝିପାରେନି। ଓଡିଆ ଭାଷା ହେଲେ ହଁ, ଭାଷା ମତେ ଅଲଗା ଲାଗେ। କଥାଟା ମୁଁ ବୁଝିପାରେନି।
ହଁ, ମାନେ ଯେତେଟା ଆମର ଜିଲ୍ଲା ଅଛି, ଆମେ ସେଇଟା ଓଡ଼ିଆ କହୁଚେ ମାନେ ଓଡ଼ିଆ ଭିତରେ ବି ଆମକୁ ଗୋଟେ ଗୋଟେ କରି ଗଡବଡ୍ ଲାଗୁଚି ନା, ଗୋଟେ ଗୋଡ଼ ଶବ୍ଦ ଯେମିତି।
ହୁଁ, ଆମର କେତୋଟି ଜିଲ୍ଲା କହିଲ ଅଛି?
ତିରିଶି।
ଅଠେଇଶଟି ଥିଲା। ତିରିଶ ଟି ହେଇଯାଇଛି ନା।
ହୁଁ, ଆଗକୁ ବି ଆହୁରି ହବାର ଅଛି।
କେନ୍ଦ୍ର ଶାସିତ ଅଞ୍ଚଳ।
ସାତଟା।
ସାତଟା ଥିଲା, ନଅଟା ହେଇଛି କି କଣ ବଧେ! କି ସାତଟା ଅଛି। ପଢାପଢି ବହୁତ ଦିନରୁ ଛାଡିଦେଲିଣି ନା। ଆଉ, କିଛି ପାଠ ଏତେ ମନେ ନାହିଁ। ତମେ ପଢିବା ରେ କଣ ନେଇଥିଲ? ଆର୍ଟସ ନା କମର୍ସ ନା କଣ ସାଇନ୍ସି?
ନାମ ଆମେ ଗରିବ ଘର ଛୁଆ। ଆମ ପାଇଁ ଆର୍ଟସ ହିଁ ଭଲ।
ଆମେ ବି ଗରିବ ଛୁଆ, ମୁଁ ବି ସେମିତି କହୁଥିଲି ପାଠସାଠ୍ ଠ ପଢିକି କଣ ଗୋଟେ, ଭଲ ପାଠ ପଢି ବୋଲି, କିନ୍ତୁ ଛୁଆ ବେଳୁ ଖାଇବାକୁ ତ ମିଳିଲାନି ଆଉ। ପାଠପଢା କଥା ଛାଡ, ବହି ଖାତା ମିଳିବା ବହୁତ କଷ୍ଟ। ଏମିତି କିି ଦିନେ ମୋ ପାଖରେ, ମାନେ ଚପଲ ନଥିଲା। ମୁଁ ଅଷ୍ଟମ କ୍ଲାସ୍ ପଢୁଥିଲି। ସେତେବେଳେ ମାନେ ଅଷ୍ଟମ କ୍ସାସ ମାନେ ହାଇସୁଲ ଯିବୁ କେତେ ବଡ ପିଲା ହେଇଗଲଣି ଗଲି କେତେ ଦିନି ଖଣ୍ଡେ, ସେମିତି-ଇ ଘରେ ରହିଗଲି ଚାରି ପାଞ୍ଚ ଦିନି, ତା'ପରେ ଆଉ ମୋ ମନ ବୁଝିଲାନି। ମୁଁ କହିଲି ଥାଉ ଚ ପଲ ଥିଲେ ଥାଉ ନହେଲେ ନାହିଁ। ଆଜି ସ୍କୁଲ ପଳେଇବି। ସେଦିନ ମୁଁ, ଖାଲି ପାଦରେ ସ୍କୁଲ ଯାଇଥିଲି।
ଏବେ ଲୋକମାନେ କେତ୍ କେତେ କଣ-ଅ ମାନେ ସାମ୍ନା କରୁଛନ୍ତି, ନା।
ହଁ, ମୁଁ ସତରେ, ମୁଁ ମାନେ ଖାଲି ପାଦରେ ଯେତେବେଳେ ଗଲି ମତେ ଭାରି ଖରାପ ଲାଗୁଥାଏ, ମୁଁ କହିଲି ଛାଡ ଖରାପ ଲାଗୁ ପଛିକା ମୁଁ ଯିବି ମାନେ ଯିବି। ଏତେ ଦିନ ବସିଲିଣି, ମାନେ ସେତେବେଳକୁ ସତରେ ରୋଜଗାର କମ୍ କୁ ମୋ ବାପାଙ୍କର ଗୋଟେ ଏ ଯେଁତି ରୋଗ ଥିଲା। ସେ କାମ କରି ପାରୁନଥିଲେ, ଯୋଉ ଦିନେ ଅଧେ କାମ କରି ଯାଉଥିଲେ, ସେତେବେଳେ ଖାଇବାକୁ ନିଅଣ୍ଟ ସକ ଗୋଟେ ବକ୍ତ ଖାଇବାକୁ ଥିଲା। ଆଉ ଗୋଟେ ବକ୍ତ ନଥିବ। ହୁଁ, ମୁଁ ସାହି ପଡିଶାରୁ-ଉ ହଁ, ମୋ ବୋଉ କଣ କରିବ ନା, ମତେ ଖୁଏଇକି ଆମ ଝିଅକୁ ଦିଟା ଖାଇଆକୁ ଦେଇଦେଇଥା। ଆଉ, ଆମର ଆଜି ଖାଇଆକୁ ନାହିଁ। ମୁଁ ପଛେ ନ ଖାଇଲେ ନାହିଁ। ମତେ କେତେ ଜଣଙ୍କ ଘରୁ ଏମିତି ଖୁଏଇକି ଆଉ, ବହିଖାତା କଣ ମାଗିବି? ଚପଲ ନଥିଲା ବହୁତ ଦିନ ପର୍ଯ୍ୟନ୍ତ ଚପଲ ଯେମିତି ନହେଲେ ମୁଁ କହିଲି ଚପଲ ଖୋଜାଖୋବି ନାହିଁ ଚାଲ ଖାଲିପାଦରେ ପଳେଇଲେ ଆଉ ଖରା ଦେଲାକି।
ହାଲୋ।
ଏବେ ମାନେ ସେଟା ଭାବିଲା ବେଳକୁ କେମିତି ଲାଗୁଚି ମତେ
ତମେ ଯେମିତି କହୁଛ ତାଠୁ ତ ଅଧିକ ଲୋକ ଆହୁରି ବି କଷ୍ଟ ନା କେତେ ଖାଦ୍ୟ ଆମେ ନଷ୍ଟ କରୁଛେ। କରୁଛେ ହଁ ଆଗକାଳେ ଖାଇବାକୁ ପାଆନ୍ତିନି, ସେତିକି ମାନେ ଆଗ କାଳରେ ଏବେ ଯେମିତି ଛୁଆ ପିଲା ଜନ୍ମ ହଉଛନ୍ତି ଗୋଟାଏ ନହେଲେ ଦୁଇଟା ନହେଲେ ତିନିଟା ଆଗକାଳରେ ତ ମାନେ ଛଅଟା ସାତଟା ଏଇଭଳିଆ ପିଲା ଜନ୍ମ କରୁଥିଲେ। ମାନେ ଜଣଙ୍କ ପାଇଁ ତ ଖାଇବାକୁ ରାଜି ସେ ଏତେ ପିଲାଙ୍କୁ କେମିତି ନେଇକି ଚଳନ୍ତି ତାଙ୍କ କଥା କହିଲେ ବି ମାନେ କମ୍ ପଡ଼ିବ।
ଆଗରେ କିଏ କଣ ଜନ୍ମ ନିଅନ୍ତି ଯନ୍ତ୍ରଣାର କିଛି ନଥିଲା ସେ ଯୋଗୁ ସେମାନେ କିଛି ଜାଣି ପାରୁ ନଥିଲେ ଏବେ ଦିଟା ତିନିଟା ପିଲାରୁ ସବୁ ବନ୍ଦ କରିଦଉଛନ୍ତି।
ହଁ ଏବେ ପିଲା ପେଟରେ ରହୁଛି ମାନେ କେତେ ପ୍ରକାର ସବୁ ତାଙ୍କୁ ପରୀକ୍ଷା କରାହଉଛି। ବହୁତ ଏବେ ସୁବିଧା ହେଇଯାଇଛି।
କହୁଥିଲା ନା ଧରା ଯାଉ ଗୋଟେ ଝିଅ ହେଲା ପୁଅ କୁ ଅନେଇ ପୁଣି ଝିଅ। ଏମିତି ହେଇ ହେଇକା ହେଇ ହେଇକା
ହୁଁ।
ହୁଁ। ଛଅ ସାତ ଝିଅ ହେଇଯାଉଥିଲେ କିନ୍ତୁ ଏବେ ଝିଅ ହଉ କି ପୁଅ ହଉ ପୁଅ ଝିଅ ଦୁହେଁ ସମାନ। ପୁଅ ହଉ ଦିଟା, ଝିଅ ହଉ ଦିଟା।
ଏବେ ପିଲାଙ୍କୁ ପେଟ ଭିତରେ ବି ମାରି ଦେଉଛନ୍ତି ଜାଣିବେ ଝିଅ ତା ନଷ୍ଟ କରିଦେବେ ମାନେ ଜଣକୁ ଜୀବନ ଦେଇପାରିବନି ଜୀବନ ନବା ବି ଠିକ୍ ନୁହଁ।
ଗର୍ଭ ନିରୂପଣ ଯିଏ କରୁଛି ତାକୁ ଆଗେ ଜେଲ ରେ ଭର୍ତ୍ତି କରିବା କଥା।
ଉତ୍ତମତା। ମାନେ ଜଣେ ଜଣେ ପିଲାଙ୍କୁ ଅନେଇ ବସିଥେ ଚାହିଁଥିବେ ତାଙ୍କୁ ମିଳିବନି ତା କୋଳରେ ପିଲା ଆସିବନି ଆଉ ଯଉଁମାନଙ୍କୁ ଭଗବାନ ଦଉଛନ୍ତି ସେ ପିଲାଙ୍କର ମା ତ କିଛି ବୁଝି ପାରୁନାହାନ୍ତି ମାନେ ଦୁନିଆ ଦେଖିବା ଆଗରୁ ତାଙ୍କୁ ନଷ୍ଟ କରିଦଉଛନ୍ତି ନା
ହଁ ଏମିତି ସବୁ ଚାଲିଚି ଆଉ କଣ କରିବା ସଂସାର। ସେମିତି ଚାଲିଚି। ଆଉ ମୁଁ ଏଠି କଥା ହଉଚି ମୋ ସାମ୍ନାରେ ତିନିଟା ବଡ ବଡ ନଡିଆ ଗଛ
ନଡ଼ିଆ ହେଇଛି?
ଚାଲ ହଁ। ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତଟା ନଡ଼ିଆ ଗଛ ଲେଖି ରଖୁଛି।
ନଡିଆ ଫଳିଛି।
ହଁ ନଡିଆ ପଳିଛି ଯାହା ଘର ଆଗରେ ନଡିଆ ଗଛ ଥିବା ମୁଁ ସମସ୍ତେ କୁହନ୍ତି ପଇଡ ମୁଣ୍ଡରେ ପଡେନି ଏଇଟା କଣ ସତ କଥା।
ମିଛ ମିଛ ପଇଡ଼ ମୁଣ୍ଡ ରେ ପଢିବନି କିଏ କହିଲା।
ଆ ପଇଡ଼ ମୁଣ୍ଡରେ ପଡ଼େ ନି। ପଡେ ନାଁ ମୁଣ୍ଡରେ ଯାହାହେଲେ ପଡ଼େ ପଇଡ।
ହଁ ଆମର ତ ଗୋଟେ ନଡିଆ ଗଛ ଥିଲା।
ହୁଁ ନଡିଆ ହେଇଥିଲା।
ହୁଁ ଖାଇବାକୁ ମାନେ ଏମିତି ନଡ଼ିଆ ହେଇଥିଲା ଯେ ମାନେ ପ୍ରତ୍ୟେକ ନଡ଼ିଆ ଯେମିତି ନାଳି ଅଂଶ ଥାଏ ନଡିଆର ମତେ ତ ନାଳି ବୋହୁତ ଭଲ ଲାଗେ ନାଳି ନଡିଆ।
ଖାଇବାକୁ ବୋହୁତ ଟେଷ୍ଟ ଲାଗେ ନା।
ହଁ।
ମୁ ବି ଖାଇବାକୁ ବୋହୁତ ଭଲପାଏ।
ହଁ ଆମର ନଡ଼ିଆ ଗଛ ଆମ ବାଡ଼ିରେ ଥିଲା ମାନେ ଯେତେବେଳେ ହାଣିଦେଲେ ମୁଁ ବୋହୁତ କାନ୍ଦିଛି ତାକୁ ଜସିପି ଲଗେଇକି ହାଣିଦେଲେ। ବୋହୁତ କାନ୍ଦିଛି ସେଦିନ। ସ୍କୁଲରେ ପଢୁଥିଲି ମୁଁ କହିଲି ଆଉ ନାଳି ନଡ଼ିଆ ଖାଇବାର ସୁଯୋଗ ମୋତେ ମିଳିବନି କେବେ।
ଆମର ସେମିତି ଗୋଟେ ଛେଳି ଥିଲା ଯେମତି ଛେଳି ଗୁରା ଖାସି ବଡ ହେଇଯିବ ତାକୁ ବିକ୍ରି କରିଦବ ନହେଲେ ଛେଳି ଅଧିକ ହେଇଗଲେ ତାକୁ ବିକ୍ରି କରିଦିଅନ୍ତି। ସେମିତି ଆମ ଛେଳି ଯେତେବେଳେ ବିକି ବିକ୍ରି ହେଇଗଲା ମୁଁ ଘର ଭିତରେ ଲୁଚିକି ଯାଇ ଭୋ ଭୋ ହେଇକି କାନ୍ଦିଲି।
ହେ ହେ ହେ ହେ।
ସତ କଥା କହିବାକୁ ଗଲେ ଯେ ଗାଈ ଗୋରୁ ଛେଳି ମେଣ୍ଢା ଏମାନେ ସବୁ ରଖିଲେ ମତେ ଭାରି ଦୁଃଖ ଲାଗେ କଣ ଗୋଟେ ହେଇଯିବ ତାକୁ ଯଦି ବିକ୍ରି କରିଦେବେ। ଆମ ଘର ପାଖରେ ଆଉ ଜଣଙ୍କର ଗାଈ ଥିଲା ସେ ଗାଈ କୁ ବିକ୍ରି କରିଦେଲେ। ମୁଁ ଆମ ଘରେ କାନ୍ଦିଲି ବସିକି।
ହେ ଆମ ଗାଈ ବି ସେମିତି। ଆ ଯଦି ମୁଁ ଯଦି ପଶୁ ସହିତେ ପୁରା ଭଲସେ ମିଶିଯିବୁ ତୁମେ ସାଙ୍ଗ ଭଳି ଲାଗିବ। ଯଦି ଟିକେ ସମୟ ପାଇଁ ସିଏ ଯଦି ଦୂରେଇ ଯିବ। ଆଉ ବୋହୁତ ଖରାପ ଲାଗିବ କଷ୍ଟ ବି ଲାଗିବ।
ଭାରି ଇମୋସନାଲ ଲୋକ ଗୂରା କାନ୍ଦ ମାଡୁଥିବ କଣ କରିବା।
ହ ଆମର ଗୋଟେ ମାନେ ଗାଈ ବାଛୁରୀ ଦେଇଥିଲା ବାଛୁରୀଟା ସେତେବେଳେ ମାନେ କୁନି ବା ବାଛୁରୀ ଗୋଡ ତ ଉଠିଥିବ ନା ଡେଇଁବାକୁ। ବାଛୁରି ବୋହୁତ ମାନେ କହିବାକୁ ଗଲେ ହାପ କିଲୋମିଟର ଦୂରକୁ ପଳେଇଲା। ତାକୁ ଆଣିବାକୁ କଷ୍ଟ ହେଇଗଲା ମାନେ ତା ପାଖକୁ ଯାଉଥିବୁ ଧରା ନ ଦେଇକି ଆଗକୁ ଆଗକୁ ଯାଉଥିବ ଡେଇଁ ଡେଇଁକା ଛୋଟ ପିଲା ନା। ଡେଇଁ ଡେଇଁ ଯାଉଥିଲା ମୁଁ ରାଗ ତ ଚିଡୁଥାଏ ହେଲେ ଦେଖିବାକୁ ବୋହୁତ ମଜା ଲାଗୁଥାଏ। ମୁଁ ଲାଷ୍ଟ ବେଳକୁ କାନ୍ଦିଲି ବାଛୁରି ଯେମିତି ବୁଲିକି ପୁଣି ଘରକୁ ହିଁ ଆସିଲା।
ଆମ ଘ ଆମ ଘରେ ଗୋଟେ କୁକୁର ଥିଲା ହେଲା। ମାଇ କୁକୁର ଟେ ଥିଲା। ଆ ତା ସେ ଯୋଉ କିଛି ଦିନ ତାର ଗୋଟେ ଛୋଟ ଛୁଆଟେ ବି ଥିଲା।
ଗୋଟିଏ ସେ ଜନ୍ମ କରିଥିଲା ଗୋଟିଏ ଛୁଆ ତା ପୁଅ ଛୁଆଟେ ଜନ୍ମ କରିଥିଲା ପୁଅ କୁକୁର ଛୁଆଟେ। ଆମ ଘର ପାଖରେ ଜଣଙ୍କ ଘର ମାନେ ବର୍ଷା ଦିନ ହେଇଥାଏ। କୁକୁର ଟା କାଉଁ କାଉଁ କାଉଁ କାଉଁ କା ହେଇକି ଆସିକି। ମାନେ ଆମର ବାଇଗଣ ଗଛ ଲଗା ହେଇଥିଲା ବାଇଗଣ ଗଛ ଭିତର ଆଡେ ଯାଇକି ପଶିଲା। ବାଇଗଣ ଗଛ ଲଙ୍କା ଗଛ ଗୋଟେ ଜାଗାରେ ଲଗା ହେଇଥିଲା ସେଇ ଭିତର ଆଡେ ପସିକି କାଉଁ କାଉଁ ହେଲା ବୋହୁତ ଦିନ ପର୍ଯ୍ୟନ୍ତ। ମାନେ ସେ କୁକୁର ଟା ପଡିକି ରହିଲା। ତାକୁ ମାନେ ଆଗେ ଗାଁ ଗହଳିରେ ଗୋଟେ ଆ ଦେଖିଛ ନା ଛଣ ଦି ଶୁଖାହବା ପାଇଁ ଗୋଟେ ମୁନିଆ ଟାଇପ ର ଲାଗିଥାଏ ଯେମିତି ଦାମ୍ଫଣ ଭଳିଆ ମୋଟାଟେ।
ଦେଖିନି ତ ଶୁଣିଚି।
ଏମିତିଆରେ ଏମିତି ଛଣ ଏମିତି ଏମିତି ଇଏ ହୁଏ ଗାଁ ଗହଳିରେ ମୁନିଆ କହନ୍ତି ନା ମୁନା କହନ୍ତି ସେଟାକୁ ହଁ। ସେଇଟାରେ ତାକୁ ଆମ ଘର ପାଖରେ ଜଣେ ଲୋକଟେ ତାକୁ ଭୁସି ଦେଇଥିଲା। ମାନେ ତାହା ପଛକର ଠିକ ଭୁଷି ଦେଇଥିଲା ମାନେ ସେଇଠୁ ସେ ମାନେ ଦିଟା ଗୋଡର ଆଗ ଗୋଡ ଦିଟାରେ ସିଏ ଭରା ଦେଇଦେଇକା ପଛ ଗୋଡ ଦିଟା ଘୁଷୁରୁଚି ସେ ଘୁଷୁରି ଘୁଷୁରି ଆସିଲା ଆମ ଘର ଲୋକ ଯାଇକି ଆମେ ଦେଖିଲୁ। କୋଉ ଆଡୁ କୁକୁର ଟା ଆସୁଚି ସେତେବେଳେ ସମସ୍ତଙ୍କର କାଦୁଅ ହେଇଥାଏ। ଦେଖିଲୁ ଆମ ଘର ପାଖରେ ପଡିଶା ଘର ଲୋକ ତାଙ୍କରି ଘର ପାଖରୁ ମାନେ ଏ କାଦୁଅ ମାନେ ଗୋଡ ଟା ଘୋଷାରି ଘୋଷାରି ଘୋଷାରି ଘୋଷାରିକେ ଆସୁଚି।
ଓ ହୋ।
ସେ ଆସିଥିଲା। ତା କିଛି ଦିନ ଯାଇଚି ଭଗବାନ ମାନେ ଗୋଟେ ସେ କୁକୁର ଟା କଣ ହେଲା ନା ବୋହୁତ ଦିନ ପଡି ରହିଲା। ଝାଡା ଫାଡା ଫେରେ ସବୁ କରେ, ଆମ ଘରେ ମୋ ବାପା ବଡ ବାପା ସମସ୍ତେ ସେ ତାକୁ ପୋଛାନ୍ତି, କିଛି ଦିନ ପରେ ସେ କୁକୁର ଟା ମରିଗଲା। କିନ୍ତୁ ସେ ଛୁଆଟା ଗୋଟିଏ ଛୁଆ, ସେ ଛୁଆଟା ଆମରି ଘରେ ବହୁତ ଦିନ ପର୍ଯ୍ୟନ୍ତ ରହିଲା। ଆମର ତ ଧର କାଲିରେ ତ ଡାକି ଦଉ ମାନେ ଦୈଡିକି ପଳେଇ ଆସିବ। ଗୋଟିଏ ଛୁଆଟା ହେଇଥିଲା ପୁରା କୋତିକିଆ ଛୁଆଟେ। କିଛି ଦିନ ଯାଇଚି ମାନେ ଯାହା ଘର ସେ କୁକୁର ଟାକୁ ମାରିଥିଲେ
ହୁଁ।
ତାରି ହାତରେ ଢିଙ୍କି ମାନେ ସେ ଚୁନା କୁଟୁଥିଲା ଢିଙ୍କି ପଡିଲା କିଛି ଦିନ ଭିତରେ। ତା ହାତ ଟା ଏମିତି ମାନେ ଗୋଟେ ଆଙ୍ଗୁଠି ଏନ୍ତି କେମ୍ପା ହେଇଗଲା ମାନେ ସାଇଡ ବଙ୍କିଗଲା ସେ ଆଙ୍ଗୁଠି ଅପରେସନ ହେଲା। ମାନେ ଭଗବାନ କର୍ମର ଫଳ ପୁରା ସାଙ୍ଗେ ସାଙ୍ଗେ ଦେଇଦିଅନ୍ତି।
କଥାରେ ନାହିଁକି ଯେମିତି କରିଥିବୁ ସେମିତି ପାଇବୁ। କର୍ମର ଫଳ ଆଜି ଭୋଗିନୁ କାଲି ଭୋଗିବୁ। ଏ ଜାନ୍ମର ନୁହଁ ଆର ଜନ୍ମର।
ପଶୁ ଜନ୍ତୁଟେ ହାଁ ତାକୁ ସେ ଏମିତି କଲା ନା ଆମେ ଆ ନିଜ ଆଖିରେ ଦେଖିଲୁ ସେ ଏମିତି ତା ଭୋଗିଲା।
ଆଉ ଯୋଉମାନେ ସବୁ ପଶୁ ପକ୍ଷୀ ମାରିକି ଖାଉଛନ୍ତି ମଣିଷ ତ ସବୁ ଯାକ ଖାଉଚି ଯେମିତି
ସବୁ ପାପ ହବ ସବୁ ପାପ ହବ, ଆମେ ବି ଖାଉଚେ ଆମେ ବି ପାପି। ଚିକେନ ଖାଇ ଦୋଉଚେ ଚିକେନ ତ ଓହୋ ଚିକେନ ଭାରି ମଜା ଲାଗେ।
ମାନେ ମୁଇ ଦେଖିଚି ଏଠି ଯେତେବେଳେ ଚିକେନ କୁକୁଡାକୁ ସେମାନେ କାଟନ୍ତି ମାନେ ତାକୁ କୋଳକୁ ତ ଟାଣିକି ପ୍ରଥମେ ଆଣନ୍ତି। ମାନେ ଶହେଟା କୁକୁଡ଼ା ଥିବ ତା ଭିତରୁ ଯାହେଲେ ଜଣଙ୍କର ଗୋଟେ ଦିନଟା ପାଳି ପଡ଼ିବ। ମାନେ ତାଙ୍କ ଭିତରେ ବି ସେମାନେ ବି କଥାବାର୍ତ୍ତା ହଉଥିବେ କି କାହାର ପାଳି ପଡିବ ଆଜି। ମାନେ ଆମେ ଯେମିତି ଧର ଆମକୁ ଯେମିତି କିଏ ମାରିଦବ ତ ଆମକୁ କେତେ କଷ୍ଟ ଲାଗେ ଆମ ସିନା ପାଠ୍ ଫିଟିଚି ବୋଲି କହିପାରୁଚି। କୁକୁଡ଼ା ର
ସେମିତି ହୋଉଚି ଯେମିତି ଆମେ ତନ୍ଦୁୁରୀ ଖାଉ କରି ଖାଉଚେ। କଶିକି ଖାଉଚେ ସେମତି କଣ କେତେ କଣ ହୋଉଚି? ଏଇନା କେତେ କଣ ହୋଉଚି? କେତେ ଆକ୍ସିଡେଣ୍ଟ ହୋଉଚି, କେତେ ପୋଡି ଯାଉଚନ୍ତି, କେତେ ମାନେ କଣ ନହୋଉଚି? ଆମର କର୍ମ ଫଳ ଆମେ ଭୋଗୁଚେ କିନ୍ତୁ କେହି ଜାଣି ପାରୁନାହାନ୍ତି ଯେ ଏଇଟା ଆମର କର୍ମର
ଟିକ ସୁଆଦିଆ ଲାଗୁଛି ତ ଖାଉଛନ୍ତି। ଆଉ ଯେତେବେଳେ ଯାହା ହବ ସେ ସବୁ ଭାବୁଛନ୍ତି ଆଉ।
ହୁଁ ହୁଁ। ଯାହା ହବ ଦେଖାଯିବ ଆଉ।
କଣ୍ଟା, ଜାଲ ପକଉଛନ୍ତି ଯେମିତି ବଇଁଶି କଣ୍ଟାରେ ମାଛ ଲାଖି ଯାଉଛନ୍ତି ମାନେ କେତେ କେତେ କଷ୍ଟରେ ସେ ଛାଟି ପିଟି ଛାଟି ପିଟି ହବ ତଥାପି ସେଥିରୁ ସେ ମୁ ମୁକୁଳି ପାରେନି।